ହବ
ହାଲୋ।
ହଁ ହାଲୋ ।
ହାଲୋ ସାର୍ ନମସ୍କାର।
ହ୍ୟାଲୋ। ମ୍ୟାଡ଼ାମ ସୁ।
ହ୍ୟାଲୋ, ହ୍ୟାଲୋ ହଁ, ହଁ ଆପଣଙ୍କ ଭୟସେ ଶୁଭୁଛି, ଶୁଭୁଛି, ଶୁଭୁଛି।
ଶୁଭୁଜି ଶୁଭୁଜି ଆଜ୍ଞା ମୋ ତଣ୍ଟି ପଡିଗଲାଣି ଚିଲେଇ, ଚିଲେଇ ଆପଣ କ'ଣ କରୁଛନ୍ତି ଆପଣ। ଉତ୍ତର ଦଉନାହାନ୍ତି।
ମୁଁ ଆପ।
ହ୍ୟାଲୋ।
ଆଜ୍ଞା ସୁଚି ଆପଣଙ୍କ କଥା ଶୁଭୁଚି କୁହନ୍ତୁ।
ଆଚ୍ଛା ଆପଣ କ'ଣ କରୁଛନ୍ତି ଆପଣ।
ମୋର ଟିକେ ନେଖା, ନେଖୀ ଚଳିଲା ଆଉ।
ଆମର ଯୋଉ ପ୍ରୋଜେକ୍ଟ ପେପର ଟା ବନଉଚନ୍ତି ଏ ସବୁ କାହା ଉପରେ ବନଉଚନ୍ତି ଆପଣ ମତେ ଟିକେ ଭଲକି ଡିଟେଲରେ ଯଣେଇ ବେକି
ହଁ ଆମର ଯୋଉ ପ୍ରୋଜେ ଠିକ ଠାକ ପ୍ରଫମାନ୍ସ ଚାଲିଛି ସେ ପ୍ରୋଜେକ୍ଟ ଅଛି ଆମର ଅଛି ଶହେ ମାର୍କ ଇଟନ୍ ସିପ ଫଲଡ୍ ୱାର୍ ଯୋଉଟାକୁ କି ଓଡିଆରେ କହନ୍ତି କ୍ଷେତ୍ର ପ୍ରକଳ୍ପ। ସେ କ୍ଷେତ୍ର ପ୍ରକଳ୍ପ ହିଁ ଆମକୁ ଗୋଟେ ଟପିକ ଆଇଥିଲା। ନୟାଗଡ଼ ର ଦାସିଆ ଅଜା ଲାଇବ୍ରେରୀ ଯିବ ସେଠିକାର ଯୋଉ ସବୁ ପତ୍ର ପତ୍ରିକା ଅଛି ସେ ପତ୍ର ପତ୍ରିକା ବିଷୟରେ ତମେ ମାନେ ସବୁ ଲେଖିକି ଆଣିବ। ଆଉ ଆମେ ଟପିକ ନେଇଛୁ ବିଂଶ ଶତାବ୍ଦୀର ହ୍ୟାଲୋ। ହ୍ୟାଲୋ ବିଂଶ ଶତାଧିର ଓଡିଆ
ହଁ କୁହନ୍ତୁ ଶୁଭୁଚିନା।
କହୁଛି, କହୁଛି ତ ମୁଁ ଆପଣଙ୍କୁ କହୁଛି ନେଟୱାର୍କ ଇସ୍ୟୁ ଆପଣଙ୍କୁ ଛିଡିଲେ କେମିତି ହବ।
ନାଇଁ ମୁଁ ଚିଡୁନି ଆଜ୍ଞା କୁହନ୍ତୁ।
ହୁଁ ଆମର ଟପିକ ଅଛି ବିଂଶ ଶତା୍ଦୀ ର ଓଡିଆ ଶିଶୁ ପତ୍ରିକାର ବିକାଶ ତାରା। ବିଂଶ ଶତାବ୍ଦୀ ମାନେ ବିଂଶ ଶତାବ୍ଦୀର ଶେଷ ଦୁଇ ଦଶନ୍ଧି ଆଉ ଏକବିଂଶ ଶତାବ୍ଦୀର ପ୍ରଥମ ଅ ଭାଗରୁ ଆମର ନିଆଯାଇଛି କେତେକ ମାନେ ପତ୍ର ପତ୍ରିକା ପତ୍ର ପତ୍ରିକା ମାନେ? ଆଗୁରୁ ଯୋଉ ସବୁ ଲେଖା ଯାଉଥିଲା ଯୋଉ ସଟରେ ସବୁ ଗଳ୍ପ କବିତା ସବୁ ଯୋଉ ଦିଆ ହବ ସେଇ ଯୋଉ ଗୋଟେ ବହି ଟାଇପ ର ହେଇଥିବ ସେଥିରେ ସବୁ ରାଇଟରଙ୍କର ଗଳ୍ପ କବିତା ସବୁ ଦିଆହେଇଥିବ। ସେଇଗୁରା ହଉଛି ପତ୍ର ପତ୍ରିକା ବୁଝିପାରିଲେ ତ। ସେଇ ବିଷୟରେ ଆମେ ସେଇ ଉଣେଇଶଶହ, ଉଣେଇଶଶହ ଅଶିରୁୁ ଦୁଇ ହଜାର ପାଞ୍ଚ ଭିତରେ କୋଉ, କୋଉ ସବୁ ପତ୍ର ପତ୍ରିକା ଲେଖା ହେଇଛି କିଏ କିଏ ଲେଖିଛନ୍ତି। ସେଟା ମାସକୁ ଥରେ ବାହାରେ କି ପନ୍ଦର ଦିନକୁ ଥରେ ବାହାରେ। କେମିତି ବାହାରେ ସେଇଟା କି ସପ୍ତାହକ ବାହାରେ। ସେ ସବୁ ବିଷୟରେ ବର୍ତ୍ତମାନ ଆମର ଲେଖା ଚାଲିଛି।
ଆଚ୍ଛା କେତେବାଟ କଣ ଗଲାଣି ସବୁ ଲେଖା ଲେଖି ଭଲ ମନ୍ଦ।
ତ ମୋ ବ ଉଣେଇଶହ ବୟାଶି ମସିହା ପାଖା ପାାଖି ଆସିଲାଣି। ଯୋଉଟା କି ହଉଛି ତେର ଯୁକ୍ତ ଲେଖିଛି।
ଆଚ୍ଛା। ଆପଣଙ୍କ ମାନେ କଣ ଆପଣଙ୍କ ଡିପାର୍ଟମେଣ୍ଟର ସମସ୍ତଙ୍କୁ ଏ ପ୍ରୋଜେକ୍ଟ ଉପ ଦିଆଯାଇଛି ଅଲଗା ଅଲଗା ସବଜେକ୍ଟ। ନା ସମସ୍ତଙ୍କର ଗୋଟେ, ଗୋଟେ ସବଜେକ୍ଟ।
ନାଇଁ ଡିପାର୍ଟମେଣ୍ଟରେ ହଉଛନ୍ତି ଚବିଶ ଟା ପିଲା ଚାର ଜଣ ଲେକ୍ଚର। ତେଣୁ ପ୍ରତ୍ୟେକ ଲେକ୍ଚର କୁ ଛଅ, ଛଅ କରିଛନ୍ତି ଛଅ ଚଉ ଚବିଶ। ଆଉ
ସମସ୍ତଙ୍କ ଲିଡର ଲେଖିବେ ତା ପିଲାମାନେ
ଆଚ୍ଛା ଓହ ମାନେ ଚାରି ଜଣଙ୍କ ଚାରି ଜଣଙ୍କ ଗୋଟେ ସବ
ଆଜ୍ଞା ଆଜ୍ଞା।
ଆଉ। ହ୍ୟାଲୋ।
ଆଜ୍ଞା କୁହନ୍ତୁ, ଆପଣଙ୍କର ବୋଧେ ନୋଟିଫିକେସନ ଆସୁଛି। ଆପଣଙ୍କର ବୋଧେ, ନୋଟିଫିକେସ ଆସୁଛି ସାଉଣ୍ଡ ହଉଛି।
ନାଇଁ ଆଜ୍ଞା ନୋଟିଫିକେସନ୍ କିଛି ଆସୁନି। ସେଇ ମେଘ ପାଗ ଯୋଗୁ ଆପଣଙ୍କୁ ନୋଟିଫିକେସନ ଭଳିଆ ସାଉଣ୍ଡ ଶୁଭୁଛି। କିନ୍ତୁ ସେଇଟା ନୋଟିଫିକେସନ୍ ନୁହଁ ଆଜ୍ଞା, ଆପଣଙ୍କ କାନ ଫାଟି ଯାଇଛି ତେଲ ପକାନ୍ତୁ। ଶୁଭୁନି ବୋଧେ ଆପଣଙ୍କୁ ଠିକ୍ ଠାକ୍। ଆଖି ଦୋଷ ଆଖି ଦୋଷ, ଶୁଣନ୍ତୁ ଆପଣଙ୍କର ଆଖି ଦୋଷ ସହିତ କାନ ଦୋଷ ଅଛି।
ଓହୋ ହୋ ହୋ।
ଆପଣ ଡାକ୍ତ ପରାମ ଟିକେ ଆଜ୍ଞା ଟିକେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ?
ଯୋଉ ଭଳିଆ ଆଜି ଆମର ସବୁ, ପରିବା ପନିପରିବା ସ୍ୱାସ୍ଥ୍ୟ କ୍ଷେତ୍ର ସବୁଆଡେ ଆମର ସବୁ ରାସାୟନିକ ଜିନିଷ। ବ୍ୟବହାର ହେଲାଣି, ତେଣୁ ଆମର ଯୋଉ ଶରୀର ରହିଛି ଶାରୀରିକ ଗଠନ ରହିଛି, ସେଇ ପରିମାଣରେ ଆମର ପରିବର୍ତ୍ତନ ହବ ନିଶ୍ଚୟ ଭାବେ। ଆମେ, ତ ଖାଇବା ବଦଳରେ ରୋଗ କିଣୁଛେ? ଆ ପଢିବା ବଦଳରେ ରୋଗ କିଣୁଛେ। ଦେଖି,
ହଁ ନାଇଁ ଆପଣ ଠିକ କଥା କହିଲେ। ଆଜିିକାଲି ଶୁଣନ୍ତୁ ଆଜି କାଲି ଆଉ ଆମର, ଜିନଷରେ ଆମର ପନିପରିବା ହେଉ, କିମ୍ବା ବିଭିନ୍ନ କ୍ଷେତ୍ରରେ ଅ ବିଭିନ୍ନ କ୍ଷେତ୍ରରେ, ଆମର ଧାନ ଉତ୍ପାଦନ ହଉ କିମ୍ବା ବିଭିନ୍ନ ପନିପରିବା ହଉ, ଯେକୌଣସି ପ୍ରକାର ହେଉ। ଆଗ ଅପେକ୍ଷା ଆମ ଆଗେ ଆଗକାଳ ଲୋକମାନେ ସବୁ ଆମର ଖ, ପ୍ରୟୋଗ କରୁଥିଲେ। ବିଭିନ୍ନ ପ୍ରକାର ରାସାୟନିକ ଖତ ପ୍ରୟୋଗ କରୁଥିଲେ, ବିଭିନ୍ନ ମାଟିଟା ଉର୍ବର ଥିଲା। ଏବେ ଯେଉଁ ଆମର ମାଟିରେ, ଯେଉଁ ଜୀବ ଜୀବାଣୁମାନେ ବା ଯେଉଁ ଜିଆ ଜୋକ, ବା ଭଲ ମନ୍ଦ ସବୁ ଯୋଉ ଆମର ଛୋଟ ଛୋଟ ପୋକ ମାନେ ରହୁଥେ ଆମେ ତାଙ୍କୁ କଣ କଲେ, ଆ ଆମର ସାର ପ୍ରୟୋ ଗ କରି ବିଭିନ୍ନ କୀଟନାଶକ ଔଷଧ ପ୍ରୟୋଗ କରି, ସେମାନଙ୍କର ପତନ ଘଟେଇଥିଲେ। ଆଉ ସେମାନଙ୍କ ପତନ ଘଟେଇବା ଦ୍ଵାରା, ମାଟି ଆଉ ଉର୍ବର ରହିବନି ନା? ହ୍ୟାଲୋ ହଁ ମାଟିଆଉ, ମାଟି ଆଉ ଉପରେ ରହିବ ନା ଆ ଆଉ ପନିପରିବା ଆସିବ କୁଆଡୁ, ଆମେ ଯଦି ବିଲ ସାର ପ୍ରୟୋଗ କରିବାନି ତାହେଲେ। ଫଳ ଫଳିବ କୁଆଡୁ, ଆଜିିକାଲି ତ ସବୁ ସାର ପ୍ରୋଗ ଦ୍ଵାରା ଏବଂ କୀଟ ନାଶକ ହଁ ଫଳ ଉତ୍ପାଦନ ହଉଛି।
ଆଉ ସେଇ କୀଟନାଶକ ଜିନିଷ ଖାଇକି, ଖାଲି ଆଖି ନୁହଁ କାନ ହା ତ, ଗୋଡ ନାକ ସବୁ ଖରାପ ହେଇଯିବ ଆଜ୍ଞା।
ଆଜ୍ଞା। ହାଲୋ
ଆଉ କିଛି କୁହନ୍ତୁ।
ହଁ ଆଉ ଆପଣଙ୍କର ବୁଲାବୁଲି କଣ ଏବେ ସବୁ ପ୍ଲାନିଙ୍ଗ୍ ଅଛି। କୁଆଡେ ବୁଲାବୁଲି ଭଳମନ୍ଦଙ୍କ ସହିତ, ରଜରେ କୁଆଡେ ସବୁ ଯାଇଥିଲେ କଣ କଲେ ସବୁ ଭଳମନ୍ଦ।
ନାଇଁ ଆଜ୍ଞା ରଜରେ ମୁଁ କୁଆଡେ ଯାଏନି, ରଜରେ ମୁଁ ପୁରା ଘରେ ହିଁ ଅଛି ଟୋଟାଲ।
ଆଜ୍ଞା, ଯାଉନାହାନ୍ତି ମାନେ ଘରେ ଛାଡୁନାହାନ୍ତି ନା ଆପଣ ଯିବାକୁ ଆପଣଙ୍କର ଇଛା ନାହିଁ?
ନା ଏମିତି ବେଳେ ବେଳେ ଯାଏ, ବେଳେ ବେଳେ ଯାଏନି ସେମିତି କିଛି ନାହିଁ।
ଆଚ୍ଛା। ଓହୋ, ନାଇଁ ମୁଁ କଣ କହୁଥିଲି ଆଉ ସେ ଆମର ଫ୍ଲଟ ଗୋଟେ ଥିଲା ଆମର ଚବିଶହ ସ୍କ୍ୟାର ଫିଟ୍ ପ୍ଲଟ୍ ଗୁଡା ଥିଲା। ଭାବୁଚି ସେଠି ଗୋଟେ କଣ କହିଲ ଗୋଟେ ଘରଟେ କରିଥାନ୍ତି। ବୁଝିଲ? ଆଉ ତମ ସେ ନୟାଗଡ଼ ଆଡେ ଗୋଟେ ଭଲ ଭଲ ମିସ୍ତ୍ରୀ ଗୋଟା ବା ଚିହ୍ନା ପରିଚିତ ଯିଏ ଅଛି ଟିକେ ପଠେଇବେ। କଣ କଣ
ମୁଁ କଣ ଠିକାଦାର?
ଆଜ୍ଞା, ଆଜ୍ଞା, ମୁଁ ଆପଣଙ୍କୁ ମାନେ କଣ, ଆପଣ ଯେହେତୁ ମୋର ବନ୍ଧୁ ମୁଁ ଆପଣଙ୍କୁ କହିଲି ଆପଣ ଠିକାଦାର?
ଆଛା।
ହଁ ଆପଣ ଆପଣଙ୍କ ଆଡ଼କୁ କଥା ଟିକିେ ଟାଣି ନେଇଯାଉଛନ୍ତି କଣ ପାଇଁ? ଆପଣଙ୍କର ଝଗଡ଼ା କରିବାର ଇଚ୍ଛା ଅଛି? ଆପଣଙ୍କର ମାନେ କଣ କହନ୍ତିନି? ହାଲୋ। ହ୍ୟାଲୋ ଯାହାର ମାନେ, ଯାହାର ମା, ଯାହାର ମାନେ ଯଉ ପ୍ର ଥୁୁ ଯାହାର ଯୋଉ ପ୍ର ସିଏ ସେଇ ପ୍ରକାର କଥା ବାର୍ତ୍ତାହୀ କରିବ। ଯେହେତୁ ଝଗଡା ମାଇଣ୍ଡରେ ଅଛନ୍ତି। ସେଇଥିାଇଁ ଆପଣ ସେ କଥାବାର୍ତ୍ତା କରୁଛନ୍ତି ଆପଣଙ୍କ କ ଆପଣଙ୍କ କଥାଟା ଆପଣ ଆଡ଼ୁ ଟାଣି ନେଇଯାଉଛନ୍ତି। ଆପଣ ମୁଁ ଆପଣଙ୍କୁ କଣ କହିଲି? ଆପଣ ଆଡେ ଯଦି ମିସ୍ତ୍ରୀ ଗୁଡା ଅଛି ଚିହ୍ନା ପରିଚିତ ଭଲ ମନ୍ଦ ଆପଣ ଟିକେ ବୁଝିଦେବେ କି ଗୋଟା କଣ୍ଟାଟର ଭଲ ମନ୍ଦ ଅଛି ଯିଏ ବିଲ୍ଡିଙ୍ଗ ଫିଲ୍ଡିଙ୍ଗ ଧରୁଛି ଆପଣ ଟିକେ ବୁଝିଦେବେ। ଆପଣ କାହିଁକି କହିଲେ ମୁଁ ଠିକାଦାର? ମୁଁ କହିଲି କି ଆପଣଙ୍କୁ ଆପଣ ଠିକାଦାର ବୋଲି? ହ୍ୟାଲୋ। ଆ ମୁଁ ସେ ସେଇ କଥା ମୁଁ କହୁଥିଲି ହଁ, ମୁଁ ସେଇ କଥା କହୁଥିଲି ଯଦି ଟିକିେ ଆପଣ ଚିହ୍ନା ପରିଚିତ ଭଲ ମନ୍ଦ ଅଛି ଆଉ ଆପଣ ଟିକେ ବୁଝନ୍ତୁେ ଅ ଆପଣଙ୍କର୍ଚ
ଆପଣଙ୍କର କଣ ବାହାଘର ହବ ଏବେ, ଘର କଥା କହୁଛନ୍ତି?
ଆଜ୍ଞା?
ଆପଣଙ୍କର ମ୍ୟାରେଜ ହବ ଏବେ? ଆପଣଙ୍କର କଣ
କଣ ମାନେ କଣ ଯଦି ଆମ ଯଦି ଆମର ଯୋଉ ଘରଟା ବନଉଛି କଣ ଖବବେ ମ୍ୟାରେଜ ପାଇଁ ବନଉଛି ଆଉ ଅଲଗା ମଣିଷ କିଛି ନାଇଁ।
ନାଇଁ ଆଜ୍ଞା ମୁଁ ଶୁଣିଛି ଗୋଟେ ବାହାଘର ହେଲେ ଘର ଫର କଲର ଦିଅନ୍ତି। ଆଉ ନୂଆ ଘର ଫର କରନ୍ତି।
ଆପଣ, ଆପଣ ଏଟା ଭୁଲ କଥା ଶୁଣିଲେ। କେବଳ କେବଳ କଣ ମ୍ୟାରେଜ କଲେ ଜଣେ ଯଦି ପୁଅ ପିଲାଟା ଯଦି ଘର କଥା ଉଠଉଚି ଆପଣଙ୍କ ଆଗରେ ତାହେଲେ କ ଖାଲି ମ୍ୟାରେଜ କଲେ ହିଁ ଘର ହବ ନହେଲେ ନାହିଁ ହବନି? ଆଉ କଣ ଆମେ କଣ ମାନେ ରହିବୁ କଣ ସବୁ ରୋଡ଼ ରୋଡରେ ରହିବୁନା କଣ? ଘର ହକାରନା ଶୁଣନ୍ତୁ, ଫୁଣି ଆମେ ନିଜେ ରହିବା ପାଇଁ ଫୁଣି ଘର ଦରକାର ନା ନାହିଁ?
ଏବେ କଣ ଆପଣ ରୋଡରେ ରହିଚନ୍ତି?
ଆରେ ଆପଣ ଝିଅ ମୁଁ ଯେଉଁ ଫଲ୍ଟ କଥା କହୁଛି ଆପଣଙ୍କର ଶୁଣନ୍ତୁ। ମୋ ସିକ୍ମ ଆକ୍ଚୁଆଲି ମୋର ବିଲ୍ଡିଙ୍ଗଟା ବନେଇକି ଚଢ଼ା ଦେବାର ଅଛି। କିଛି ଦିଇ ପଇସା ସେପଟୁ ଇନକମ୍ କରିବାର ଅଛି ବୁଝିଲ। ପଇସା ପତ୍ର ତ ଯାହା ଯେମିତି ଥିଲା ସେଭିଙ୍ଗ ଥିଲା। ଭାବୁଛି ଗୋଟା ଲୋନ୍ କରନ୍ତି ଏସ୍ ବି ଆଇରୁ ବୁଝିଲେ?
ଆଚ୍ଛା।
ଏସ୍ ବି ଆଇରୁୁ ବା ଆମର ଏଠି ଆମର ଦିଆହଉଛି କେଉଠି କହିଲ? ଆମର ପିଏନ ବି ବି ମଧ୍ୟ ଭଲ ଋଣ ପ୍ରଦାନ କରୁଛି। ଭାବୁଛି ସେଠୁ ଉଠାନ୍ତି ଗୋଟା ଦୁଇ ତିନି କୋଟି ଉଠେଇ। ଆଉ ସେ ଯେଉଁ ଜମିଟା ମୋର ଅଛି ବା ପ୍ଲଟ୍ଟା ଅଛି। ସେଠି ଘର ଘର କରି ଭଡା ଭଡା ଦେଇ ଆଉ ଚାକିରି ବାକିରି ତ ସବୁ ସରିଗଲା। ଏବେ ଘରେ ଅଛି ମୁଁ। ହ୍ୟାଲୋ।
ଆଚ୍ଛା! ମୁଁ ଦେଖୁଛି ଆପଣଙ୍କ ବୟସ ବୟସ ଠୁ ଆପଣଙ୍କର ବୁଦ୍ଧି ଟା ଟିକେ ଅଧିକ।
ହଁ ଆଜ୍ଞା ମୋ ଘରେ କହନ୍ତି ମୁଁ ବହୁତ ଚାଲାକ୍। ବୁଝିଲ?
ହୁଁ।
ହଁ ଆଜିକା ଡେଟ୍ ର ପିଲା। ଯେହେତୁ ଆଉ ସମାଜରେ ଯଦି ଆମେ ଚାଲାକି ହେବାନି। ଆବ ପୁଣି କେମିତି ବୁଝିଲେ? ନାଇଁ କିନ୍ତୁ ଆପଣ ମୋ ଦେଖିବାର ଆପ ଆପଣ ଟିକେ ଚାଲାକି ଟିକେ ଅଧିକା ଚାଲାକି ବୁଝିଲ? ଆପଣ ଟିକେ ବେଶୀ ଚାଲାକିୟା ବୁଝିଲ?
ହ୍ୟାଲୋ। ଆପଣ ଜଣାପଡ଼ୁଛି ଆପଣଙ୍କ କଥାବାର୍ତ୍ତାରୁ ଆପଣ ଯେତିକି ଚାଲାକି ହେବା କଥା ସେ ଲୋକେ କୁହନ୍ତୁ ବୁଝିଲେ? ଆଉ ଅଧିକ ଶିକ୍ଷା ଲାଗିବା ବି ଭଲ ନୁହଁ। ସବୁ ଜାଗାରେ ଚାଲାକି ଚଳିବନି। ବୁଝିଲ।
ଆଚ୍ଛା।
ହଁ। ବୁଝିଲ ନା ନାଇଁ?
ଆଜ୍ଞା ଆଜ୍ଞା ବୁଝିଲ ନା ଆପଣ ଭଲ ବୁଝେଇ ପାରୁଛନ୍ତି। ଆଉ ବୁଝିବିନି କେମିତି ବୁଝିଛି ବୁଝିଛି।
ହଁ ଆଜ୍ଞା ସମୟ ହେଇଗଲାଣି ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା।
ଧନ୍ୟବାଦ ଧନ୍ୟବାଦ ଆଜ୍ଞା ଆପଣଙ୍କୁ।